ଆଉ କେତେବେଳେ ଆଇଲୁ?
ହଁ ଆଜ୍ଞା ଏ ଆସିକି ବସି ଦଶ ମିନିଟ ହେଲାଣି ଆସିଲିଣି ଆଉ। କଣ କରୁଛନ୍ତି ଏଇ ହଁ ନା ଆସିକି ତିନି ଜଣ ଝିଅ ଆସିଛି ଝିଅ ଆସିଛି ମୁଁ ଆସିଛି ଆଉ। ଏଇ ବାବୁକୁ ଧରିକି ଆସିଲି ଆଉ।
ନାଲୁ ଆଇଚି କି?
ଆଜ୍ଞା।
ହଁ ହଁ।
ଆସଛନ୍ତି ରୋଷେଇ ବାସ ସାରିଦେଇକି ଆସିଲୁ ଆଉ। ଆଉ କଣ କରୁଛନ୍ତି? କଣ କରୁଛନ୍ତି?
ପିଠା ଖାଉଛି।
ପିଠା ଖାଉଛନ୍ତି ଆଉ ଛୁଆ
ହଁ।
ଆଉ ପୁଅ ଏଇ ପୁଅ ବିନା କରିଥିଲା ଦେଲା ମତେ ଆଣିକି ଆଉ।
ହଉ ଆଉ କାମ ଧନ୍ଦା କଣ କରୁଛନ୍ତି?
କାମ ଧନ୍ଦା କାହିଁ କଣ ବିଲକୁ ଯାଇଥିନି ଆଉ ଆଜି ଆସିଲୀ। ଫେରେ ଚାଳିଆ କାମ ହଉଚି। ଆଉ ଘରେ ବିଲ ତଳା ଫଳା ପଡ଼ିଛି ବିଲ ଫିଲ ହେନି ରୁଆ ପତ୍ତା ହବ ଆଉ ହୁଁ।
ଆ ଝିଅ ଝିଅ କୋଉ କ୍ଲାସ ପଢ଼ିଲାଣି। ହଁ ମୁଁ କହିଲି ଝିଅ କୋଉ କ୍ଲାସ ପଢ଼ିଲା?
ଝିଅର ଟେନ୍ଥ କ୍ଲାସ। ହଁ ଟେନ୍ଥ ଟିଉସନ ଦି ଜାଗା ଯାଉଛି ଆଉ ହଁ ଭଲ ପାଠ ପଢୁଛି। ଦି ଜାଗା ଗୋଟେ ଜାଗା ସକାଳେ କୋଚିଂ ନେଉଛି। ନା ଶାସନ ଗ୍ରୁପ କୁ ଯାଉଛି ଟ୍ୟୁସନ ଜାଗାର
ହଁ। ହଁ।
କଚିତ ଆଉ। ଆଉ ରାତିରେ ବି ପୂଜା ହଁ ପୂଜା ଅଛି
ହଁ ଆଉ
ଆଉ ରଜ ର ରଜ ଭଲ ଭାବରେ ପାଳନ ହେଲା ନା?
ହଁ।
ଆଉ ଛୁଆ ଛୁଆ ପିଲାଙ୍କର ଡ୍ରେସ୍ କରିଥିଲେ?
ହେ ନା ଆମର ସେଗୁଡ଼ାକ କରିପାରୁନା।
ଆଉ କି କି
ଆମର ହେଇଥିଲା ଜନ୍ତା ପି ପିଠା ଆଉ ଇଏ ସିଜା ପିଠା। ଜନ୍ତା ପିଠା।
ଦନ୍ତା ହେଇକି ପୋଡା ପିଠା ହେଲା। ଆଉ ମୁଆଁ ପିଠା ହେଲା।
ଗୋଟେ ଝିଅ ପା, ନା ଗୋଟେ ଝିଅ ଗୋଟେ ପୁଅ।
ହଁ ଝିଅ ଜୟପୁରରେ।
ଓହୋ ପାଠ କଣ ପଢୁଚି ପାଠ?
ଏଇ ନର୍ସିଂ କରଚି ଆଉ କଣ କରିବ।
ନର୍ସିଂ କରୁଚି ଭଲ- ଭଲ ପଢୁଚି ନା?
ତାଙ୍କ କଲେଜ୍ ରେ ଫାଷ୍ଟ୍ ହେଇଚି।
କଲେଜ ରେ ଫାଷ୍ଟ୍ ହେଇଚି କଣ୍- କଣ୍ ପଢୁଥିଲା ସେ ନର୍ସିଂ ଆଁ?
ନର୍ସିଂ କରିଚି ବା ଜିଏନ ଏମ୍ ନର୍ସିଂ।
ଆଉ ଯା ହଉ। ଆଉ ପୁଅ।
ହ
ପୁଅ ଏଇ ପ୍ଲସ୍ ଟୁ ଏବେ ପାସ୍
ପ୍ଲସ ଟୁ କଣ କି ପାଠ? କି ପାଠ ଉପରେ ସେ ପ୍ଲସ୍ ଟୁ କରୁଚି ସାଇନ୍ସ୍ କରୁଥିଲା ଓ ସାଇନ୍ସ୍ ଆଉ ପୁଅର ଭଲ ପାଠ ନା ତାର ଓହୋ ଆଉ ଖରା ବେଳେ କଣ ରୋଷେଇ ହେଇଥିଲା?
ହେଇଥିଲା ଭାତ, ଡାଲ୍ମା ଆଉ ବଡିଚୁରା ଆଉ ଇଏ ବେଶ୍ ବେସନ- ବେସନ ତରକାରୀ।
ଆ ଯାହଉ ଭଲ ଖାଦ୍ୟ ଆଉ। ଆଉ ରାତି କିି- ରାତି କିି କଣ ହେଇଚି ରୋଷେଇ?
ରାତିରେ ପିଠା ଘୁଗୁନି।
ପିଠା ଘୁଗୁନି ହେଇଚି ଆଉ ଭଲ ଆଉ।
ଆଉ ବଉ ପାଇଁ ରୁଟି ଚାରି ଖଣ୍ଡ ହେଇଚି ଆଉ।
ହଉ।
ବଉ ଖାଇବନି ବା ଉଁ- ପିଠା।
ଅ ହ। ହଁ।
ଆ-କିଏ?
ଆଉ -ଆଉ ଭାଉଜ କଣ କରୁଚନ୍ତି ଶୋଇଲେଣି?
ହାଲୋ।
ଭାଉଜ ଖାଇ ଭାଉଜ ଖାଇନାହାନ୍ତି ବୋଧେ ହଁ -ଭାଉଜ ନମସ୍କାର।
ହଁ ହଁ- ନମସ୍କାର୍ ନା -ନା। ହଁ ଭଲ।
ହଉ ନା ଆଉ କେବେ ଦେଖା ହେଇନି ତ ଆପଣଙ୍କ ସାଙ୍ଗେରେ।
ହଁ ମୁଁ ପା ସେଇ କଥା କହୁଚି। ହଁ -ନା ମୁଁ ଦେଖିଚି ତମକୁ ଥରେ କେବେ ଦେଖ୍ ଦେଖିଚି କାଜଲ ବାହାଘରକୁ କି କୁ-କାଳିଆ ବାହାଘରକୁ ମୁଁ ଦେଖିଚି ତମକୁ।
ହଁ- ଆଉ ଭଲ ନା?
ହଁ ସବୁ ଭଲ। ଏଇ ରୋଷେଇବାସ ସାରିକି ଟିକେ ପଳେଇ ଆସିଚି ବୁଲିବାକୁ ଆଉ।
ହଁ -ହଁ ଭଲ କଲ ଓ ବୁଲିକି ଟିକେ ଯିବ। ଆଉ ତମେ ହେ ସ୍କୁଲରେ ଅଛ?
ହଁ ସ୍କୁଲରେ ଅଛି ସ୍କୁଲ୍ ଅଛି ସବୁ ତ ଠିକ୍ ପଇସା ପତ୍ ପତ୍ର କମ୍ ଦଉଚନ୍ତି ଆଉ।
ଓହୋ ତମର ଫର୍ମ ମାନେ କଣ ନନ୍ ଫର୍ମାଲ୍?
ଆଜ୍ଞା।
ନନ୍ ଫର୍ମାଲ୍ ରେ ଅଛ କି ନା କଣ?
ଅ, ନା ପ୍ରାଇଭେଟ ପା ପ୍ରାଇଭେଟ ସ୍କୁଲୁ।
ଓହୋ ପ୍ରାଇଭେଟେ।
ଁ ହଁ ଏ ସେଇ ପାଖରେ ଗୋଟେ ଜାଗା ଆଉ। ମିଶ୍ରପୁରୁ ସିଆଡକୁ ସେପଟ।
ହଁ, ହଁ। କାଇଁ ତୋମେ ସେଇଟା କମ୍ପ୍ଲେନ୍ କରୁନ ଏତେ କମ୍ ପଇସା ଦଉଚନ୍ତି କଣ ପାଇଁ।
ପଇସା ତ କମ୍। ପ୍ରବଳ ପରିଶ୍ରମ ଆଉ।
ହଁ ଆଉ ସକାଳୁ ଦଶଟାରୁ ଯାଇ ଚାଟା ସାଢ଼େ ଚାଟା ପର୍ଯ୍ୟନ୍ତ।
ନା ସାଢ଼େ ଛଅ, ସାଢ଼େ ଛଅରୁୁ ବାରଟା। ଘରେ ଆସିକି ପହଞ୍ଚିଲେ ହେଇଯାଏ ଗୋଟେ ଆଉ।
ଓ ହଁ ଶିଶୁ ମନ୍ଦିର ତୋମର ନା କି?
ହଁ।
ଅଁ, ହଁ। ଆଉ ଝିଅ, ଝିଅ ଛୋଟିଆ ଟେ ହେଇଥିଲା ମୁଁ ଦେଖିଥିଲି।
ହଁ ଝିଅ, ଝିଅ ଆସିଚି ପା।
ଅଁ, ହଁ। ହଁ ବୁଲିବାକୁ ଏଇଖିଣା ଏବେ ତ ଖୋଲିଗଲାଣି। ତ ମେ ଟ୍ରିକି ସରିଗଲା ଝିଅର?
ନା ମେଟ୍ରିକ୍ ଏଇ ବର୍ଷ ଦବ। ଏଇ ବର୍ଷ ପରୀକ୍ଷା ଦବ। ଲାଇନ୍ ଟା ତ କଟିଯିବ କଲାରସିପ୍ ହଁ ପକେଇଥିଲା। ପକେଇଥିଲା ନବ ଦୟ ସେକେଣ୍ଡ ସିଲେକ୍ସନ୍ ପାଇଥିଲା। ଏ ତା ବାବା ରାଜି ହେଲେନି। ଆଉ ତୃତୀୟରେ ତୃତୀୟରେ ପାଇଥିଲା କଲରସିପ୍। ଆଉ ଏନେମେସ୍ ବି ଦେଇଥିଲା। ଏନେମେସ୍ ପାଇଲାନି। ପାଇଲାନି ଏଇ ଟେନ୍ ଅଷ୍ଟମରେ ଦେଇଥିଲା ଏନେମେସ୍।
ବୋଦୟ ନନେ ସ୍କୁଲ୍ ରେ ପଢ଼େଇଲନି।
ନବୋଦୟ ସ୍କୁଲ୍ ରେ ତା ବାବା ରାଜି ହେଲେନି ଆ। ବୋଲି ଦୂର ଜାଗା ସେ ଏକା ରହିବ। ଆଉ ସେ ଛୁମ୍ ଟିକେ ବା- ଖୋଜିବ ସମସ୍ତଙ୍କୁ ଖୋଜିବ ଏମିତି ଆଉ।
ହଁ ଛୋଟ ପିଲା ଏବେ ଟିକେ ବଢିଯାଉ ଏ ହଉ, ଆଉ ଖାଇଲଣି?
ଦଶ ମିଣ୍ଟି ହେଇଗଲେ ମୁଁ ଏପଟର ରଖମେ ଏ ସିଆଡୁ କରିବି ଆ,। ଲକ୍ଷ୍ୟ କରଥିବେ ଟାଇମ୍ ଟା।
ଓହୋ! କଥା ହଉନ
ତୁ ଦେଖିକି ଦଶ ମିନିଟ୍ ପରେ କାଟିବୁ। ଆସୁନି
ନା ଆଉ ଯୋଉ ଆଉ ଘରେ ଉଁ, ଯୋଉ ବଡ ଅ, ଉଁ, ଉଁ, ବଡ ଦେଇ ହେରିକା
ହଁ ବଡ ଅପା ଅଛନ୍ତି। ବଡ ଅପା ବି ଅଛନ୍ ହଁ ବଡ଼ ଅପା ବି ଅଛନ୍ତି। ଆଉ ରୋଷେଇ ରୋଷେଇ ରୁଟି, ବୋଉଙ୍କ ଦହ ଭଲ। ବୋଉଙ୍କ ଦେହ ପୁରା ଭଲ ଏବେ। ବୋଉ ଙ୍କ ଦେହ ଭଲ। ବାପାଙ୍କ ଦେହ ଟିକେ ଭଲ ହଉନି। ଆଉ ଦେହ ଟିକେ ଥରୁଚି ବେଳେ ବେଳେ ଥରୁଚି, ମୁଣ୍ଡ ବୁଲଉଚି।
ହଁ ଆଉ ମୋତେ ପୁଅଁ ଯୋଉ ଝିଅ ଆସିକି କହୁଥିଲା କହିଲା ମୋ ଆଈ ଦେହ ଭାରି ଖରାପେ ମୁଁ କଣ କରିବି ମୋ ମମି ମୁଣ୍ଡ ଖରାପ୍ ହେଇଗଲାଣି। ଏ ସେ ସେତେବେଳେ ଯେତେବେଳେ ଖରାପ୍ ଥିଲା ଦେହ।
ଆଜ୍ଞା ହଁ ହଁ।
ହଁ ହଁ ଆଉ ସେଇଠୁ ଆମ ବୋଉ ବି କହିଲେ କହିଲେ ନାଁ ତୋ ଆଈଟା ଭାରି ବଢିଆ ଲୋକ କେତେ ରୋଷେଇ କର ନ୍ତି ଇଏ କରନ୍ତି ମୁଁ କହିଲି ହଁ ତମର ତ ଖାଲି ସେଇ ରୋଷେଇ।
ରୋଷେଇ ବାସ ଆଉ କରିପାରୁ ନାହାନ୍ତି ତଥାପି ଲୋଭରେ ସ ସେ ଆବୁଡୁଚନ୍ତି ଏଟା ମତେ ଦିଅ ସେଟା ମତେ ଦିଅ ମୁଁ କରିଦେମି। ଏ ତମେ ଏଟା କର ମୁଁ ରୋଷେଇ ମତେ ଦିଅ ଆ ସିଏ ଚାଲି ପାରୁନାହାନ୍ତି ଆଉ ସିଏ ତାଙ୍କ ଦେହ ବି ଥରୁଛି ଛାତି ବିନ୍ଧୁଚି ବେଳେ ବେଳେ ଛାତି ବିନ୍ଧୁଚି। ଏଇଭଳି ହଉଚି ଆ ଡରିବା କଥା ଖଲି କେତେବେଳେ ପୁଣି କୁଆଡେ କଣ ହବ।
ଆଉ ତାପରେ ସିଏ କାମିକିଆ ଲୋକ ନା ତାଙ୍କ ହା
ହୁଁ ସିଏ ହାତ ଗୋଡ ଜମା ସିଏ ବସିବେନି ନହେଲେ କିଛି ନହେଲେ ସେ ଗାଁକୁ ଏପଟ ସେପଟ ହେଇକି ପଳେଇବେ ଉଁ ଇଆଡେ ପଳା ସିଆଡେ ପଳା ଟିକେ ଦୋକାନ ଟୁ ବୁଲିଆ
ହଁ ଆ ସିଏ ବା ବସିବା ଲୋକ ନୁହନ୍ତି।
ନାଁ ସବୁବେଳେ ସେ କହିବେ କିଛି ନା କିଛି କରିବି।
ମୁଁ ଦେଖିଚି ତାଙ୍କୁ ଦେ
ଟେ ବାଡି ଅଛି ଏପ ଏପଟେରେ ସେ ବାଡିିକି ନହେଲେ ବୁଲିବାକୁ ପଳେଇବେ ମୁଁ ଟିକେ ବୁଲି ଆସେ। ଦେଖି ଆସ
ହଁ ଯିଏ କାମି କିଆ ଲୋକ ସିଏ ବସିବେନି ବା।
ହଁ ସିଏ ଜମା ବସି ପାରିବେନି। ହଁ।
ଯାହା ହଉ ତମର ଆଉ ସେ ବଡ ଅପାଙ୍କର ପୁଅ ଝିଅ କଣ?
ବଡ଼ ଅପାଙ୍କର ଗୋଟେ ପୁଅ ଗୋଟେ ପୁଅ ହଁ। ଆଉ ମୋର ତ ଗୋଟେ ସିଏ ପଢୁଛି ଇଂଲିଶ୍ ମିଡିୟମ ସ୍କୁଲରେ ପଢୁଚି ଆଉ ସେ ତାର ଇଚ୍ଛା କ୍ଲାସ୍ ସେଭେନେ କ୍ଲାସ୍ ସେଭେନେ ଆଉ ଇ ଝିଅର ତ କ୍ଲାସ ଟେନେ ଆଉ।
ହଁ ଝିଅ ବଡ କି?
ହଁ ଝିଅ ଦି ବର୍ଷ ବଡ ଝିଅ ଦି ବର୍ଷ ବଡ ପୁଅ ବି ଭଲ ପଡୁଛି ପୁଅ ଭଲ ପଢୁଛି ଝିଅ ବି ଭଲ ପଢୁଛି ହଁ। ତାକୁ ଟିଉସନ କଉଠି ଦେଇନି ମୁଁ ନିଜେ ପଡ଼େ
ଉଁ ଝିଅକୁ ହୁଁ ହୁଁ। ହଁ ଝିଅ ଛୁଆ ଗୁଡ଼ା ପ୍ରାୟେ ଭ ସମସ୍ତଙ୍କର ଭଲ ପଢ଼ନ୍ତି।
ହଁ।
ଝିଅଛୁ ଝିଅର ଟିକେ ସ୍ଥିର ମାଇଂଣ୍ଡି। ପୁଅର ଟିକେ ଇଆ ଚଗଲା ମାଇଂଣ୍ଡି ଟିକେ ଆଉ।
ହୁଁ ପୁଅର ଟିକେ ଚଗଲା ମାଇଂଣ୍ଡି ଆଉ।
ଉଁ ହଁ।
ହଉ ଆଉ ଖାଇବା ପିଇବା ହବ